ହୁଁ ହ୍ୟାଲୋ ହ୍ୟାଲୋ।
ହଁ ଭାଇ ସ୍‌
ଶୁଭ ସକାଳ ଶୁଭ ସକାଳ ଭାଇ ଶୁଭ ସକାଳ କେମିତି ଅଛନ୍ତି ଆପଣ?
ହଁ ଭାଇ ଭଲ ଆଉ ଆପଣ?
ହଁ ମୁଇ ବି ଭଲ ଅଛି ଆଉ
ଆଉ ଭଲ ଭାଇ। ଆ ଏ ଆମର ତ ଇଏ ବଟେ ବର୍ଷା ବହୁତ ମାନେ ବହୁତ ବର୍ଷା ହଉଛି।
ତମ ପଟେ ବୋଲି ନାହିଁ ସବୁ ପଟେ ବର୍ଷା ହଉଛି। ପୁରା ଓଡିଶା ସାରା ବର୍ଷ ସାର ପୁରା ଚାନ୍ତିଲ୍ୟ ସୃଷ୍ଟି ହେଇଛି ଯେଉ ପ୍ରକାର ଖରା ହେଉଥିଲା ଆମ ମତେ ଲାଗୁଥିଲା ଟିକେ ବର୍ଷା ଭଲ ଲାଗିବ ସେେବେଳେ ବର୍ଷା ହେଇଗଲା ଆମେ ସମ୍ଭ କରନୁ ନା କଣ?
ହଁ ଭାଇ ମାନେ ବର୍ଷା ନହେଲେ ମଧ୍ୟ ଭଲ ନାହିଁ ଆଉ।
ହ ଭଲ ନାହିଁ ଯେ ଆମେ ବୁଝିଲି ବୁଝି ଥିଲ ବା ଯୋଉ ପ୍ରକାର ବର୍ଷ ହେଇଗଲା ଆମେ ସମ୍ଭାଳି ପାରୁନୁ ଅଧିକ ଟିକେ ହେଇଗଲା ନାଇଁ। ଆମେ ଚାହୁଁଥିଲୁ ଟିକେ ଟିକେ ହବ ହେଇ କି। ଆମେ ଚାହୁଁଥିଲେୁ ଟିକିେ ଟିକିଏ ହେଉ ଗରମ ଟିକେ ନ ହେଉ କିନ୍ତୁ ବର୍ଷ ଚପର ହେଇଗଲା ଆଉାନେ ଆପଣଙ୍କ ମନ୍ତେ ଚାଲିଚିଏ ପର୍ଯ୍ୟନ୍ତ ପର୍ଷ ମାନେ କମିନି?
ନାଇଁ ନାଇଁ କମେ ନାଇଁ ମାନେ ପୁରା ହଉଛି।
ଓହୋ ହଁ ମାନେ ଏବେ ଯ ବି ଚାଲିଛନ୍ତି ଆମ ଅଞ୍ଚଳରେ କମିଗଲାଣି ମାନେ ବର୍ଷା ହଉନି ଏବେ ପାଗ ଟିକେ ଭଲ କରିଚି ଆଉ।
ହଁ ହଁ ନାଇଁ ଆମ ଗ୍ରାମ ପୁରା ହଉଛି ବର୍ଷା କମୁନାହି।
ଓହ ଆଉ କଣ ଖାଇଥିଲେ ଆପଣ?
ହେ ଜଳଖିଆ ଟିକେ ମାନେଁ ଖାଇଥିଲି ଆଉ।
ଜଳଖିଆ ଖାଇଥିଲେ?
ବୋରା ହଁ।
ଉ ବରା ଖାଇଥିଲେ?
ବରା ଖାଇଥିଲେ ଆପଣ କଣ ଖାଇଲେଣି ନାଇଁ।
ଆମ ଅଞ୍ଚଳରେ ତ ପୁରୀ ମାନେ ଫେମସ୍ ପ୍ରସିଦ୍ଧ।
ହଁ।
ଠିକ୍ ଅଛି ବ୍ରହ୍ମପୁରରେ ରହୁଛି ମୁଁ ମାନେ ହଁ ତ ଯଦି ଜାଣିଥିବ ପୁରୀ ପାଣ୍ଡି ବ୍ରହ୍ମପୁର ସବୁଠୁ ପ୍ରସିଦ୍ଧ ତ ମୁଁ ଗୋଠି ପୁରୀ ଉପମା ଖାଇଥିଲି ଆଉ।
ହଁ ହଁ।
ହଁ ଆଉ ଏଠି ପାଗଟି ଭଲ କରିଛି।
ହଁ ହଁ।
ହଁ ଟିକିେ ଭାବୁଛି ଆଜି ସତ ଆଜି ତ ରବିବାରି ଟା ଟିକେ ବୁଲା ରୋଟି କରିବା ପାଇଁ ଇଚ୍ଛା ହଉଛି ଟିକେ ସଉ ଟିକେ ସନ୍ଧ୍ୟା ସମୟରେ ଟିକି ବୁଲାବଲି କରିବା ପରେରି ବି ଭାବୁଛି ଆଉ କାହିଁକିନା ତିନି ଚାରି ଦିନ ହେ ଘରୁ ବାହାରି ହେଉନଥିଲା
ଆମ ଅଞ୍ଚଳରେ ତ ବର୍ଷା କୁ ଆଉ ମାନେ କୁଆଡେ ଆଉ ଯାଇ ହଉନହିଁ।
ହଁ ହଁ ସେଇୟା ହିଁ ଆପଣ ତାହେଲେ କିଛି୍ ଫିକ୍ସ ଯୋଜନା କରିଥିବେ ଯେଉଁଟାକିଆ କରି ପାରୁନାହାନ୍ତି। ନାଇଁ କି?
ନାଇଁ ନାଇଁ ସେ ହୋଉନି ଆଉ। ମାନେ ବାହାରକୁ କଣ ଟିକିଏ ଯାଇ ହେଲେ ତ କଣ କରିହବ ନା?
ହଉ ବର୍ଷା ଛା ବର୍ଷା ଛାଡ଼ିଲେ ଯିବେ ଆପଣ ନହେଲେ ଆଉ।
ହଁ ବର୍ଷା ଛାଡିଲେ ଯାଇକି ଯାଇ ହବ ଦେଖିଆଉ।
ଆଛା ଆଛା ଆଉକୁଆଡ଼େ ଯିବେ ତାହେଲେ ଆପଣ। ବର୍ଷାଯଦି ଛାଡ଼ିଲେ କୁଆଡ଼େ ଯିବେ ବୋଲି ଭାବିଛନ୍ତି ଆପଣ।
ବର୍ଷା ଛାଡିଲା ମାନେ ଏଇ ଯୋଉ ଆମ ଏଇ ଏଇଠି ନବରଙ୍ଗପୁର। ନବରଙ୍ଗପୁର ଟିକିଏ ଯିବାର ଅଛି। ନାଆଁ ଦିବ୍ୟା। ନବରଙ୍ଗପୁରରେ ଟିକିଏ ଯିବାର ଅଛି। ସେଦିଅନା ଟିକିଏ କାମ ଅଛି। ହଁ।
ହଁ ହଁ ହଉ ଛାଡ଼ିଲେ ଯିବେ ଆଉ। ଆପଣ ତାହେଲେ ଗାଁରୁ ଅଛନ୍ତି ତାହେଲେ ଆପଣ?
ହଁ ଗାଁ ରେ ରହୁଚି ଆଉ।
ହଁ ତମକୁ ମୁଁ ଗୋଟେ ଜିନିଷ ପଚାରିବାକୁ ଚାହୁଁଚି କାହିଁକିନା ମୁଁ ବି ତ ଗାଁରେ ମାନେ ରହୁ ଥିଲି। ଏବେ କିନ୍ତୁ କିଛି ମାନେ ବ୍ୟସ୍ତ ବିବ୍ରତ ଯୋଉ ଗାଁରେ ରହିହୋଉନି ନିଜ କାମ ପାଇଁ ବାହା ରହୁଚି। କିନ୍ତୁ ମୋର ଗାଁ କଥା ବହୁତ୍ ମନେ ପଡ଼େ। ତ ତେମିତି ଗାଁ ରେ ଆପଣ କେବେ ଭୋଜି ଫୋଜି କରନ୍ତି?
ହଁ ଭୋଜି ଫୋଜି ତ ପ୍ରାୟ ମାନେ ହେଇଥାଉଚି।
ମାନେ ଯେ ହଁ ସେଇଆ ସେଇଆା ମାନେ କଣ କହୁନାହାନ୍ତି ଯେତେବେଳେ ଆମ ଗାଁରେ ଥିଲି ଆମେ ଏମ୍ ମାନେ ହଠାତ୍ ମିଶିଯିବ ଭାଇ ଯିବା ଭୋଜି କରିଦବା ଭାଇ ଯିବା ହଁ ଚାଲ। ସାଙ୍ଗେ ସାଙ୍ଗେ ପଇସା ସଂଗ୍ରହ କରାହବ। ସାଙ୍ଗେ ସାଙ୍ଗେ କୁକୁଡା ନିଆ ହବ ସାଙ୍ଗେ ସାଙ୍ଗେ ମାନେ ନଦୀ ପାଖକୁ ଯାଇକିନା କାଟା କଟି କରିକି ନା ଆ ଭୋଜି କରୁଚୁ। ଆପଣ ଏମିତି କରନ୍ତି କେବେ?
ହଁ ଆମର ତ ଏବେ ଆଜି ମାନେ ରବିବାର ନା। ରବିବାରପୁରା। ବର୍ଷା ହୋଉଚି ମାନେ ଏମିତି କୋଉ ମାନେ ସେଇଟା ମାନେ କଲ କରିକି ଏଇଟା ଡିସାଇଡ କରୁଥିଲେ ଆଉ।
ମାନେ ଏବେ ଆପଣ ଯୋଜନା କରୁଥିଲେ ଯେ ଯଦି ଜାଗାରେ ମିଳିଯିବ ଉ ଜାଗାରେ ମାନେ ବ ର୍ଷା ପାଣି ପଡ଼ିବନି। ସେଇଠି ଭୋଜିଟା ହେବ ତାହେଲେ ନା ଆଜ୍ଞା? ନାଇଁ ନାଇଁ ଏଇ ପାଗକୁ ଟିକିଏ ଦରକାର ଅକା। ନାଇଁ ଭୋଜି ଟେ ଦରକାର ଅକା।
ହଁ ଆଉ ଆଜି ରବିବାର ନା ପୁରା ଛୁଟି।
ହଁ ହଁ ରବିବାର ଛୁଟ ଛୁଟି କୁ ଛୁଟି ଇଆଡେ ପୁଣି ପାଗ ବି ଭଲ ଅଛି। ମାନେ ବର୍ଷା ପାଗ ଟିକିଏ ଭଲ ଲାଗୁଥିବ। ଟିକିଏ ଆଜି କୁକୁଡ଼ା ମା ଟିକିଏ ନ ହେଲେ ଭଲ ଲାଗିବନି ନା କଣ? ହୁଁ-
ହାଏ ସେ ହାଏ ହାଏ ମାନେ ବାହାରେ ତ କୋଉଠି ଆଉ ଯାଇ ହବ ନାଇଁ ନା। ଏଇ ପାଖାପାଖି ମାନେ ଘର ପାଖାପାଖି ଯୋଉ
ସେଇଆ ସେଇଆ ଗାଁ ରେ ସେମିତି ହୁଁଏ। ଗାଁ ରେ ସେମିତି ହୁଁଏ ଯୋଉଠି ଜାଗା ମିଳିଗଲା ସେଟି ହୁଏ। ଆଉ ଜିନିଷ ଏମିତି ନାହିଁ ଯେ ଜାଗା ବେଶୀ ମାନେ ଏ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏଇ ଗୁରୁତ୍ୱପୂର୍ଣ୍ଣ ହୋଉଚି ଆମ ସାଙ୍ଗସାଥିମାନେ ଆମରଯୋଉ ମିଶିକି କଥାବାର୍ତ୍ତା ହୋଉ। ହଁ କି ନାଇଁ? ହେଇଟା ହିଁଆମ୍ ଗୁରୁପୂର୍ଣ ଜାଗା ଯୋଉଠି ମିଳିଲେ ବି ଚଳିଯିବ। ସାଙ୍ଗସାଥି ଦରକାର ଆମକୁ।
ହଁ।
ହୁଁ ଆପଣ କଣ ତାହେଲେ ଆପଣ କଣ ପସନ୍ଦ କଣ ମାନେ ଖାଇବାରେ ମାନେ କଣ? ମାନେ କକୁଡ଼ ମାଂସ ନା ଛେଳି ମାଂସ?
ମୋର ମୋର ଦୁଇଟା ଯାକ ମାନେ ପସନ୍ଦ ଆଗା ହେଲେ ମଧ୍ୟ ଛେଳି ମାଂସଟା ଟିକିଏ
ଛେଳି ଟିକେ ବେଶୀ ପସନ୍ଦ କିନ୍ତୁ କଣ କରିବା ଛେଳି ମାହନ୍ତ ଛେଳି ମାଉସତ କରିହେବନି। ଏବେ ଭୋଜିରେ ପଡେ ଆଉ ନାକଣ ମାନେ କୁକୁଡା ମାଂସ ସହିତ ଭାତନା ହଁ କୁହନ୍ତୁ।
ହଁ ଭାତ କୁକୁଡା ମାଂସ ଆଉ ଟିକେ ସାଲଟ ଫାଲଟ। ଏ ଏସବୁ ଟିକେ ହୁଁ ହଁ।
ଏଠି ଗାଁରେ ମାନେ ମାସକୁ ଯଦି ଆପଣ ଅଛନ୍ତି ଗାଁରେ ମାସକୁ ମିନିମମ ଗୋଟେ ହଉଥିବ ଗୋଟେ ଦଶ ପନ୍ଦର ନାଇଁ କି?
ଦଶ ପନ୍ଦର ଥରନା ମାନେ ସେତିକିତ ହଉନାଇଁ। ଆ ହବ ମାସକୁ ତିନି ହଁ ଚାରି ପାଞ୍ଚ ଥର ହ ହେଇ ଯାଉଚେ ମାନେ ଏମିତି ଯୋଉ ଫ୍ରି ଟାଇମ ଦେଖିକି ମାନେ ଯେମିତି କି ଆଜି ଯେମିତି ରବିବାର ସେମିତି ଦିନ ଦିନ ଖାଲି ଟିକିଏ। ଦିସାଇଟ ହବ।
ବୁଝିଲି ବୁଝିଲି ମାନେ ସେମିତି ହଁ ସେଇଟା ହିଁ ଗାଁରେ ବହୁତ ମଜା ଲାଗେ।
ବାକି ସମୟରେତ ମାନେ ଟିକେ ଯିଏ ଯାହାର କାମରେ ଟିକିଏ
କାମରେ ବ୍ୟସ୍ତ ଥାଉଛନ୍ତି ହେଲେ କହିବ କିନ୍ତୁ। ସେ ଦିନି ରବିବାର ଆପଣ ସୁଯଗ ପାଇଲେ ସେ ଭୋଜିଟା ନାଁ କି। ହୁଁ ହୁଁ ସେଇଆତ ବହୁତ ଭଲ ଲାଗିଲା ଶୁଣିକି ଆପଣଙ୍କ ଗାଁ କଥା। ଆଉ କେବେ ଖେଳା ଖେଳି କରନ୍ତି କି ନାଇଁ ଗାଁ ରେ
ଖେଳା ଖେଳି ମାନେ ହଁ ଚାଲିଥିଲା ଏବେତ ବର୍ଷା ପାଇଁତ ଆଉ ମାନେ ଗ୍ରାଉଣ୍ଡ ମଧ୍ୟ ଓଦା ହେଇଯାଇଚିନା। ମାନେ ଖେଳି ହବ ନାଇଁ ଗ୍ରାଉଣ୍ଡ ଏବେ ବର୍ଷା
ସବୁ ପରଡିିଆଟା ଓଦା ହେଇଯାଇଚି। ଖେଳି ହେବନି ମାନେ ମୁଁ ଆଜି କଥା ପଚାରୁନି ମାନେ ସବୁଦିନେ ଖେଳନ୍ତିକି ନାଇଁ। ସଣ୍ଡେ ସମୟରେ ଖେଳନ୍ତିକି ସବୁଦିନ।
ହଁ ଖେଳା ଖେଳି ସେଟା ଚାଲିଚି ଦେହ ଦେହ ପାଇଁ ଟିକେ ଭଲ ରହିବତ ହଁ କ୍ରିକେଟ୍
ହଁ ଏ ତ ପ୍ରତି ଗାଁ ଗାଁ କଥା ନାଁକି। ଏମିତି କୋଉ ଗାଁ ନାଇଁ ଯୋଉ ଗାଁରେ କ୍ରିକେଟ ଖେଳୁ ନଥିବେ ନାଇଁ।
ସେଇଟା ସବୁ ଗାଁରେ କ୍ରିକେଟ ଖେଳା ହଉଚିନା।
ସେଇଆ ସେଇଆ ମାନେ ଭାରତରେ ଯେହେତୁ କ୍ରିକେଟ ପ୍ରସିଦ୍ଧ ମାନେ ପ୍ରତି ଗାଁରେ କ୍ରିକେଟ। ଖେଳନ୍ତି ସାନ ହଉ ପିଲା ହଉ ବଡ ହଉ ସମସ୍ତେ ଖେଳନ୍ତି ଜାଗା ମିଳୁ ନମିଳୁ। ସାନ ଜାଗା ଗୋଟେ ମାନେ ଖେଳିକିନାହିଁ ଜାଗାଟା ମିଳିଲେବି କି ସେ ପାହାଡ଼ ହଉକି ସେଯୋଉ ମାନେ ଜମି ବିଲ ବାଡି ହଉ ନାହିଁ କି ଯଉଠି ଖେଳ ହୁଏ ଜାଗା
ହଁ ଜମି ବିଲରେ ସେଇଟା ହଁ ଖରା ଦିନରେ ସେଇଟା ମାନେ ପାଖରେ ହେଇଯିନାମ ଜମି ଚାଷ ବାସ ଟିକିଏ ହଉନଥିବ।
ଆଉ ଗୋଟେ ଜିନିଷ ଆପଣ ଦେଖନ୍ତୁ ଦେଖିବେ ହେଲା
ହଁ।
ବଜ ମୋର କଥା ଆପଣଙ୍କୁ ଆଉଗସ ଦେଖିବେ ଆମେ ମାନେ ଏତେ ପାଗଳଯେ କ୍ରିକେଟ ପାଇଁ ହେଇଯାଉଛୁ ଏତେ ଖରା ଦିନରେ ଏତେ ଖରା ହଉଥିବ ଲୋକମାନେ ବାହାବି ବାହାରି ପାରୁନଥିବେ! କିନ୍ତୁ ଆମେ ସେ ଭଳିଆ ଖେଳୁଥିବୁ ନାଇଁ କି?
ହଁ ଅ ସେଇଟା ତ ଟିକେ ଆଉ ଅବ ହଁ ଟୁର୍ନାମେଣ୍ଟ ହୁଏ! ମାନେ ସ ଶୀତ ଦିନ ଶୀତ ଦିନର ମାନେ ବହୁତ ଟୁର୍ଣ୍ଣାମେଣ୍ଟ ଯାକ ହୁଏ!
ସିତ ଦିନ ରହେ ଆପଣଙ୍କର ଆମ ଆଡେ ଖରା ଦିନରେ ରହେ! କାରଣ ଖରାରେ ଖରା ଛୁଟି ହେଇଥାଏନା ତ ସବୁ ଗାଁ ପିଲାମାନେ ସବୁ ଆସିଥାନ୍ତି। ହେଲା ତ ସେ ସମୟ ଟିକେ ଆମର ସେମିତି ପତ ପ୍ରତିଯୋଗିତା ହୁଏ! ଆମେ ଏଗାଁକୁ ଡକିବ ସେ ଗାଁକୁ ଡାକିବ! ସେ ଗାଁକୁ ଟିକେ ଖେଳିଯିବ, ଏମିତି ଟିକି ହୁଏ ଆମର ଆପଣର ସେମିତି ହୁଏ!
ହଁ ହଁ ସେଇଁତି ଆମ ମାନେ ପାଖାପାଖି ଅଞ୍ଚଳର ଗାଁ ଗାଁ ଯେ
ହଁ ଗାଁ ଗାଁ ଅଛି ଡାକିକିନା ଏମତି ଖେଳା ଖେଳି ଛୋଟ ଛୋଟ ଗୋଟେ ପ୍ରତିଯୋଗିତା କରିକିନା ଆମର ଏଣ୍ଟ୍ରି ଫି ଦୁଇଶ ଟଙ୍କା କରିକିନା ଜିତିଲେ ମ୍ପାସ ହଜାରେ ଏମିତି ସେମତି ଚାଲିଥାଏ ଗୋଟେ ନାଇଁକି?
ହାଁଅ!
ଅଁ ସେୟା ସେୟା ତାହେଲେ ଆପଣ ବି ତାହଲେ ଖେଳା ଖେଳି କରନ୍ତି ତାହେଲେ ନାଇଁକି? ହଁ ଗିଆ ଖି ହଁ କଣତ।
ସିଟ ଆପଣ ଏମିତି କଣ କଣ ଖେଳୁଚନ୍ତି କ୍ରିକେଟ?
ଦେଖନ୍ତୁ ମୁଁ ମୁଁ ଦେଖ ଦେଖନ୍ତୁ ମୁଁ ସବୁ ଖେଳେ ଯୋଉ ଖେଳ ମୋତେ ଭଲ ଲାଗେ ମାନେ ମୁଁ କ୍ରିକେଟ ଖେଳିପାରେ, ବ୍ୟାଡ଼ମିଣ୍ଟନ୍ ଖେଳିପାରେ। କି ଭଲିବଲ ଖେଳିପାରେ ସବୁ ଖେଳିପାରେ, କିନ୍ତୁ ମତେ ସବୁଠୁ ଆମ ଦେଖନ୍ତୁ ଭାରତରେ ଜନ୍ମ ହେଲା ମାନେ ତମକୁ କ୍ରିକେଟ୍ ଭଲ ଲାଗିବ ହିଁ, କାହିଁକିନା ପିଲାବେଳୁ ଆମେ ଖି ଦେଖିଦେଖି ଆସୁଚୁ! ଆମ ବାବା ମାନ ଖେଳନ୍ତିକି କ୍ରିକେଟ ଦେଖନ୍ତି, ମାନେ ସେ ଜିନିଷ ଆମକୁ ପସନ୍ଦ ଲାଗିବ ହିଁ ନାଇଁ? ବଧେ ଆମେ ଭାରତ ଛାଡିକି ଅଲଗା କୋଉଠି ଜନ୍ମଥାନ୍ତୁ ଜନ୍ମ ହୋଇଥିଲେ ଆମକୁ ଫୁଟବଲ ଭଲ ଲାଗିଥାନ୍ତା। ଦେଖନ୍ତୁ ଭାରତରେ ଜନ୍ମ ହେଇଚ ମାନେ କ୍ରିକେଟ୍ ହିଁ ଭଲ ଲାଗିବ! ତ ସେ ପ୍ରକାର ଜିନିଷ ତ ମତେବି କ୍ରିକେଟ୍ ଭଲ ଲାଗେ ମୁଁ ଖେଳେ, ଆଉ ଏବେ ତ ଖେଳିପାରୁନି! ବରଂପୁର ଅଛି ମୁଁ ଗାଁକୁ ଯାଇନି, କିନ୍ତୁ ଗାଁରେ ଥିଲାବେଳକୁ ମୁଁ ଖେଳେ! ଏବେ ଟିକେ ଟିକେ ବରଂପୁରରେ ଯୋଉ ପଡିଆ ଘଟ ଅଛି ହେଲା! ସେଠି ଖେଳନ୍ତି କିନ୍ତୁ ସେମିତି କିଚି ଲାଗେନି ଏତେ ଭଲ ଲାଗେନି, କାହିଁକିନା ଗାଁଟି ବହୁତ ଭଲ ଲାଗେ ଆଉ!
ହାଁ ହାଁ ଗାଁ ର ଯୋଉ ପିଲା ମନସ ଙ୍କ ସହିତ ଖେଳାଯାଏ ମାନେ ସେଇଟା ବେଶୀ ମଜା ବେଶୀ ମଜା ଲାଗିବ।
ସେଇଟା ସେଇଟା ଗାଁରେ ମଜା ଲାଗେ ମୁଁ ତାପରେ ଯାହା କହିଲେନି ନେଇକି ଯାଏ ଭୋଜି ଫୋଜି କଥା କି ଗାଁ ରେ କିଛି ଗୋଟେ ହେଲା ବୋଲେ ଯେମିତିକ ଏବେ ଗାଁରେ ଯଦି କିଚି ହେଇଯିବନା ମାନେ କଣ ରଜ ଆସୁ କି କିଚି ପର୍ବଏଇନା ସିନା ସବସ୍ତ ଏମାନେ ମିଶି ମିଳିମିଶି କାମ କରନ୍ତି, ହଁ କି ନାଇ ଦୁର୍ଗା ପୂଜା ହଉ ଆମେ ସବୁ ପଇସା ସଂଗ୍ରହ କରିକିନା
ହାଁ ମାନେ ଗାଁ ରେ ସବୁ ଚାନ୍ଦା ଏ ସବୁ ଇଏ
ଆଦାୟ କରିକି ଆଏମେ ପୂଜା କରୁ ଆମେ ଆମ ଗାଁ ଗାଁ ଲୋକମାନେ ନାଚନ୍ତି ସବୁ କରନ୍ତି, ତ ସେ ଜିନିଷ ବହୁତ ମଜା ଲାଗେ। ଆଉ ମୁଁ ବହୁତ ମନେ ପକାଏ କିନ୍ତୁ କଣ କରିବା କାର୍ଯ୍ୟ ବ୍ୟସ୍ତରେ ଯାଇ ହଉନି ଗାଁକୁ। ତ ଆପଣଙ୍କର ଶୁଣିକି ଆପଣ ମୋତେ ବହୁତ ହଁ କୁହନ୍ତୁ?
ଆହା ରଜରେ ମାନେ ବହୁତ ମାନେ ଭଲକି ମାନେ ପାଳନ୍ତି ଆଉ।
ହଁ ଝିଅମନ ନାଁପା ଗ ଯାଇପାରିଲିନି ରଜରେ ତ ଗାଁରୁ କଣ କହୁଚି ଗାଁ ରେ ଯଉ ରଜ ହୁଏ ଝିଅ ମାନଙ୍କର ପର୍ବ ସେଇଟା ହଉଚି!
ହଁ ହଁ ଗାଁର ମାନେ ଯେତେ ଲୋକମନେ ଥିବେ ସବୁ ମିଶିକି ଗୁଟେ ଜାଗାରେ ମାନେ ସେଠି ଦଳି ବୋଳି ସବୁ ରହିକି ସେଠି ଡାନ୍ସ
ଜଳି ଫଳି ପ ପିଠା ପିଠା ଡ୍ୟାନ୍ସ ଗୀତ ନା କି? ହଁ ଆରେ ବହୁତ ମଜା ଲାଗେ ଏ ଆଉ ଆପଣ ଯୋଉ କଥାଟା କହିଲେ। ସହରରେ ସେ ଜିନିଷ ନାହିଁ ହଁ କି ନାହିଁ ସହରରେ ସେ ମିଳାମିଶାଟା ନାହିଁ। ସରରେ ଆପଣ ହଁ ସରରେ କଣ ଆପଣ ଯେଉଁଥି ରହୁଥିବେ ତା ପାଖ ଲୋକ ଜାଣିନଥିବେ ଯେ ମାନେ କିଏ ଅଛନ୍ତି। କିଏ ନାହିଁରେ କିନ୍ତୁ ଗାଁରେ ପ୍ର ପ୍ରତ୍ୟେକ ପ୍ରତ୍ୟେକ ଗାଁରେ କାହା ଘରେ କେତେଟା ପିଲା କା ନା କଣ କିଏ କାହା ଘରେ ଜନ୍ମ ହେଲା କିଏ କଣ ହେଲା ସମସ୍ତେ ସମସ୍ତେ କଥା ଜଣା। ନାଇଁ ଆଉ ସବୁ ମିଳିମିଶି ରୁହନ୍ତି।
ସବୁ ମିଳି ମିଶିକି ରଖନ୍ତି।
ହଁ ମିଳିମିଶି ରୁହନ୍ତି କିଛି ଗୋଟେ କଣ ହେଲା ମିଳିମିଶି କାମ ବି କରନ୍ତି ମାନେ ଯେମିତିକି ଆମର କିଛି ଭୋଜି ପାଣି ହେଉ କି ପର୍ବପର୍ବାଣି ହଉ ଯାହା ବିି ହଉ ସମସ୍ତେ ପଇ ଇଛା ଦିଅନ୍ତି ଆଦାୟ କରନ୍ତି ମିଳିମିଶି କାମ କରନ୍ତି। ସେ ଗାଁ ରେ ବହୁତ ଭଲ ଲାଗେ ମାନେ ଯୋଉ ହୋଲି ହଉ ଦୁର୍ଗା ପୂଜା ହଁ ହଁ ସାହାଯ୍ୟ କରନ୍ତି ହଁ ସାହାଯ୍ୟ କରନ୍ତି। ତ ସେଇ ଜିନିଷ ବହୁତ ଭଲ ଲାଗେ ଗାଁର କିନ୍ତୁ କଣ କରିବା କେତଦିନ ତ ଗାଁ ରହିପାରିବେନି ଆପଣ ଭଲର ସୌଭାଗ୍ୟବାନ କି ନାହାନ୍ତି। ଆପଣ ଗାଁରେ ରହି ଗାଁରେ କାମ କରୁଛନ୍ତି। ନାଆଁ କଣ ହଁ ହଁ ହଉ ସମସ୍ତେ ଚାହାନ୍ତି ହଁ ସେଇଆ ତ ଏବେ ଆମେ ଚାହିଁକି ବି ଯାଇପାରୁନୁ କିନ୍ତୁ ଆପଣ ସେଠି ଅଛନ୍ତି ମାନେ ଭୋଜି କରୁଛନ୍ତି। ତିହି ମାନେ କାମ ବି କରୁଛନ୍ତି ତା ପରେ ସବୁ କିିଛି ଆପଣ ସେଇରେ ମୁଁ
ହଁ ସମସ୍ତଙ୍କ ସହିତ ମିଳିମିଶିକି ରହୁଛୁ ମାନେ ଗୋଟେ ଖୁସି ରେ ରହୁଛୁ ଆଉ।
ସେ ଜିନିଷ ସେ ଜିନିଷ ତ ଆପଣ ଯିବ କି ଯା ପିଲାକୁ ଲାଗୁନି କି ଯେ ନାଇଁ ଆଉ ଆମେ ସହର ଗଲେ ବଢିଆ ହେବ କିନ୍ତୁ ସେ ଜିନିଷ ସତ ନୁହେଁ। ମାନେ ପାଞ୍ଚ ଛଅ ଦିନ ଭଲ ଲାଗିବ। ତାପରେ ଯାହାକୁ ସେଆ କିନ୍ତୁ ଗାଁରେ ସେ ଯେଉଁ ମିଳେନି କି ଆପଣଙ୍କର ସେଇଟା ଯେଉଁ ମନ ଭଲ ଲାଗେ ସେ ହଁ ଖୁସିଟା ସେ ଜିନିଷ କେବେ ସରରେ ମିଳିବନି। ସରେ କଣ ଖାଲି ଆସିଲେ ଖାଲି ଗୋଟେ ଜିନିଷ ପାଇଁ ଆସିବ ପଇସା ପାଇଁ। ଆଉ କିଛି ନାହିଁ ଆଉ ଯିଏ ଗାଁରେ ରହିକି
ମୁଁ ତ ଯାଇନାହିଁ ସହରକୁ ମାନେ ଏମତି ମାନେ ବୁଲିବାକୁ ଯାଇଛି।
ହଁ ହଁ ହଁ ହଁ ରହିନାହାନ୍ତି ରହିଲେ ଆପଣ ଜାଣିବେ କଷ୍ଟଟା କଣ। ନିଜେ ରୋଷେଇ କରିବେ ନିଜେ ଖାଇବେ ହେଲା ନିଜେ ହଁ ନିଜେ କାମ କରିବେ ସବୁକିଛି କରିବେ ପୁଣି ଆସିକି ବିରକ୍ତ ଶୋଇପଡ଼ିବେ କିନ୍ତୁ ଗାଁରେ ସେମିତି ନାହିଁ। ମାଙ୍କର ସେ